ହା ତ! ! ! ! ! ! ! ! ! ! ଭଲ ଏମିତି। ହଁ ଆଚ୍ଛା, ଆଉ କଣ ସେପଟେ ତୋମର କଣ କ୍ଲାଇମେଟ୍ କେମିତି ଭଲ ଅଛନ୍ତି ସବୁ।
କ୍ଲାଇମେଟ୍ ଟିକେ ବର୍ଷା ପାାଗ ଦେଇଚି। ମାନେ ଝିପ୍ ଝିପ୍ ବର୍ଷ ଷାରେ ଆଉ ସେ ଆକାଶର ଟିକେ ୟା ଯାହା ଭଲ ଅଛି, ବଢିଆ ଅଛି।
ହୋ, ହୋ ଏ ତ ଆମର ଟିକେ ଫିରି ଫିରି ଫିରି କରିଛି ଓଦା ହେଇଗଲିଣି ଆଉ।
ହଁ।
ଆ, ବର୍ଷା ପାଗକୁ ଟିକେ କଣ ଟିକେ ଆଇଟମ୍ ଟିକେ ଖାଇବା ହେଲି।
ବର୍ଷା ପାଗକୁ ଉଁ, ପକୁଡ଼ି।
ପକୁଡ଼ି ନାହିଁ ବା, ରୁଟି ଟିକେ କରିବା ତା ସାଙ୍ଗରେ ସରି ନାନ୍ ନାନ୍ ଟିକେ ମଟନ୍ ଝୋଳ ଟିକିଏ ଲଲି ଲଲି ନଲି ଫିର୍ ଦେଖି ଥିନ୍ ନାଇଁ ନାଇଁ ଚିକେନ୍ ନଲିପପ୍ ନାଇହ, ମଟନ୍ ନଲି ନଲି ନଲି ସୁପ୍ ମିଳିଚି ନଲି ସୁପୂ ରେ ଉଁ, ହୁଁ, ଆମର ମାଛ ବେଶରେ କିଏ ଖାଉଛନ୍ତି ଆଜ୍ଞା ତ ଆପଣ ମାସ ବେଶରେ ଖାଇ ବୋଲି କହୁଛନ୍ତି ଯେ। ମଟନ୍ କୁହନ୍ତୁ ମଟନ୍।
ମଟନ୍ ହଁ ଚାଲିବ ମଟନ୍ ବି।
ହୁଁ, ଆଉ କୋଉଦିନ କୋଉ ଆଇଟମ୍ ଟା ବନେଇବା କୋଉଦିନ?
ପଗ୍ରାମରେ ମଟନ୍
ହୁଁ, ହୁଁ। ଘରେ କିଏ ଅଛନ୍ତି ଆପଣ ଅଛନ୍ତି ନା ଏକଲା ଅଛନ୍ତି?
ଏକେଲା ଅଛୁ।
ଏକଲା ଅଛି ବୋଲି ଫିଷ୍ଟ ଗୋଟେ ବନେଇଲେ କଣ କରିବା ଆଇଟିମ୍ ଗୁଟେ କୁହ ବିରିୟାନୀ ବନେଇବା ଚିକେନ୍ ନା ମଟନ୍ ନା ମାଛ?
ଟନ୍ ବିରିୟାନୀ। ମଟନ୍ ବିରିୟାନୀ, ଚିପ୍ସି, ଛତୁ ଛତୁ ପୋକୁଡା।
ଛତୁ ପକୁଡ଼ା ମଟନ୍
ମଟନ୍ ବିରିୟାନୀ, ଛତୁ ପକୁଡ଼ା ଆଉ ଆମର ଇଏ ବୁଟ କାବିଲି ବୁଟ
କାବିଲି ବୁଟ କଣ
କାବିଲି ବୁଟ ଗୋଟେ ତରକାରୀ ଟା କେରକେରା ନାଗିମ ଆମକୁ। ଉଁ, ହୁଁ, ଭେଜ୍ ଟିକଲେ ନଭାଜ ମିଶିଲେ ମାନେ ଯାହା ଇଏ
ହୁଁ, ଅଛି ଅଛି କାବିଲି ବୁଟର ଗୁଟେ ଆସଚୁ ଗୁଟେ ମଇଟମ ଟେ ଶୁଣ ବୋଇଲଃ ଶୁଣ ନାହାନ୍ତି ଗୁଟେ କାବୁଲି ବୁଟର ଗୋଟେ ଆସ ଛି ଗୁଟେ, ଗୁଟେ ମାନେ ଦେଖିଥିବେ କେବେ ଢାବା ଜାଗାରେ ରେ କେତେବେଳେ ଖାଇଥିବେ ହେଲା ତା ଭିତରେ ନାନ୍ ଟା ନାଇଁ କି ନାନ୍ ନାନୁ ଖାଇଥିବେ ନାନ୍ ଟା ମଡେଇକି ଖାଇବେ ବର୍ଷା ପାଗ ଟାକୁ କଣ ଲାଗିବ ବୋଲି ବୁଝିଲେ ନା।
ହଁ ଆଜ୍ଞା କାବିଲି କାବିଲି ବୁଟ ବଢିଆ ନାଗ
ମୁଁ ଗତ ଥର ଢାବାରେ ଖାଇଥିଲି ହେଲା, ସେ ମୋତେ ନାନ୍ ଦିଟା ଦେଲା, ସେ ନାନ୍ ଦିଟା ରେ ଗୋଟେ ଗୋଟେ ନାନ ଉଁ, ଷାଠିଏ ଟଙ୍କା ତରକାରୀ ସହିତ ମାନେ ତାର ସେ ଛୋଲେ ଛୋଲେ ଚଣା ସହିତ। ଯୋଉ ଯୋଉଟା ବି ଆପଣ କହୁଛନ୍ତି ଯୋଉଟା ଯୋଉ କାବିଲି ବୁଟ ବୋଲି। ବୁଝିଲେ, ସେ କାବିଲି ବୁଟ କଣ ଟେଷ୍ଟ ଥିଲା ଓଃ ଖାଲି ଧରଲି ଛିଡ଼େଇକି ଖାଲି ମୁଡ଼ିକି ଖାଇବା କଥା ଖାଲି। ପୁରା ସଫ୍ଟ ଥିଲା, ବଟର୍ ଲାଗିଥିଲା, ବହୁତ ବଢ଼ିଆ ଟେଷ୍ଟି ପୁରା। ବୁଝିଲେ? ହେଲେ କରିଆ କୋଉଦିନ ଗୋଟେ?
ଆଜ୍ଞାଁ ହଁ କରିବା।
ହଁ କ୍ଲାଇମେଟ ଚେଞ୍ଚେ ହେଇଛି। ନହବାର ଅଛି ଆ ନା ହେଲେ ଚେଞ୍ଜ କରିବା ଆଇଟମ୍ ଟା।
କ୍ଲାଇମେଟ୍ ଚେଞ୍ଜ ହେଲେ ବିଜାରିଆ ମାନେ କଲେ ସନ୍ଧ୍ୟାବେେଳ କଲେ ଖରାବେଳେ କ୍ଲାଇମେଟ ଚେଞ୍ଜ ହେଲେ ବି ଚାଲିବ ଏଥର ସନ୍ଧ୍ୟା ଟାଇମରେ କଲେ ହେରା ଆଉ ଖରା ବେଳେ ଇଏ ଏତେ ନାଇଁ ସନ୍ଧ୍ୟାବେଳୁ କଲେ ମାନେ ଇଭିନିଂ ରେ ଷ୍ଟାର୍ଟ କଲେ ନାଇଟରେ ଖାଇଲେ ଶୋଇବେ ବାହାରେ।
କରିଦ ସେ କହିବା।
ବାହାରେ କଲେ ଭଲ ଆଉ ଘରେ
ନା ବାହାରେ ବସା ହେଲେ କି ନ କର ଘର ରୋଷେଇ କରିବା ଘର ଖାଇବା ଘରେ କି ନାଁଥିବେରା ଘରେ କିଏ ତ ନାହିଁ ଗଲେ। ହଁ। ସେଇଟା ତ ଘରେ ତ କିଏ ନାହାନ୍ତି ଆଉ ରୋଷେଇ କଣ ଯେ? ହୁଁ। ହବ ନାଇଁ କଣ ଯେ?
ହଁ।
ହେଲା ଆଉ କଣ ଆଇଟମ୍ ଟିକେ କରିବା ଟିକେ?
ଭେଜ୍ ନା ନନ୍ ଭେଜ୍?
ଭେଜ୍ ନା ନନ୍ ଭେଜ୍ ଭେଜ୍ ରେ କୁହ ନନ୍ ଭେଜ୍ ରେ କୁହ ଦିଟା ଏଇ ଦିଟା ଏଇଠୁ ପାଞ୍ଚଟା ଆଇଟମ୍ ତେର୍ ରୁ ପାଞ୍ଚଟା ଆଇଇମ୍। ହୁଁ।
ନନ୍ ଭେଜ୍ ରେ ମାନେ ଚିକେନ୍ ଗୋଟେ।
ହୁଁ ଆଉ କଁ କରିଆ?
ଆଉ ଗୋଟେ କରିବେ।
ଚିକେନ୍ ଚିକେନ୍ ପକୋଡା ଚିକେନ୍ ଲଲିପପ୍ ଚିକେନ୍ ଦୋପ୍ୟାଜା। ହଁ ମଟନ୍ ମଟନ୍ ସୁପ୍ ମ ମଟନ୍ ନଲ୍ଲି ମଟଲ୍ ମଟନ୍ କିିମା ମଟନ୍ ବିରିୟାନ
ମଟନ୍ ବିରିୟାନୀ ଟା ଆଜ୍ଞା ଭଲ୍ ଲାଗୁଚି।
ମଟନ୍ ବିରିୟାନୀଟା ଫୁଲୁ ପ୍ଲେଟ୍ ଟା ପାଁ ଶହ ନବ ବସରେ ବସେଇ ଦବ। ଖାଇବ ଖାଲି। ବହୁତ୍ ଟେଷ୍ଟ୍ ଲାଗୁଚି ମଟନ୍ ବିରିୟାନୀ। ମୁଁ ମତରେ ନନ୍ ଭେଜ୍ ଖାଉନି ଭେଜ୍ ଖାଉଚି ମୁଁ ଯେତେବେଳେ କହୁଚି ନନ୍ ଭେଜ୍ ଖାଉନି।
ଆଉ ଭେଶ୍ ଭେଜରେ ପନିରି ଖାଇବୁ? ପନିରି ହଉଚି। ଗୋଟେ ପନିର ଇଏ ରେ କଁ କହୁଚନ୍ତି ସେଟାକୁ
ପନିରି କଣ କୁତ୍ କୁତା।
ପନିରି ଖୁତ୍ ଖୁତ୍ ନାଇ ଆଉ ଟିକେ କଁ କୁହାଯାଏ ବି
ନାଇଁ ଗୋଟେ ପୋଟଳ ଆଳୁ କଷା ଗୋଟେ କରିବା।
ପୋଟଳ କସା।
ପୋଟଳ କଷା ହେଲା ପନିରି ଗୋଟେ ଫ୍ରାଏ କରିକି ସେଇଟା ଉ ସୁ ପନିର୍ ସୁରମା ଗୋଟେ କରିବା। ଦୁଇ ବଡ ବଡ ଛୋ କାରବେଟର ଗୋଟେ ଗୁଡେଇକି ଗୋଟେ କରିବ ଗୋଟେ ଆଇଟମ ଟେ ଗୋଟେ
ପନିରି କି ଲାଲ୍ ମଡେଇ ଖାଇଲେ ଭେଜ୍ ରେ ଆଜ୍ଞା କେର୍ କେରା ପନିରି ପୋଟଳ ଆଉ ବୁଟ କଷା ହେଇଥିବ ତା ଭି ଭିତରେ ଲାନ୍ ଗୋଟେ ରଖିକିରି ଖାଇଦେଲି ନାଇଁ କେର୍ କେରା ମାୟା। , କିଏ ରେ? ଆପଣ ଭେଜ୍ ରେ ବି ମାନେ ଏତେ ଟେଷ୍ଟ୍ ତାର ଧରା ପଡିବନି ଆପଣ, ଖାଇକିରି ଦେଖନ୍ତୁ।
ହୁଁ, ସତେ କିି? ହୁଁ। ହେଲେ ଯେ ହୋଟେଲ୍ ରେ ଖାଇବା ପଡ଼ିବ, ନିତି ତ ବନେଇ ଖାଇବା ଭଲ, ନାଇଁକି? ବନେଇ ଗା ତ, ସେ ଯାତ୍ରାରେ, ଯାତ୍ରା ଖାଇବା ଏତେ କିଛି ଖାସ୍ ନାହିଁ, ଆମକୁ ଘରେ ଖାଇବା ତି ସେମତି ଚାଲିବ ଗୋଟେ ପାଖର, କିନ୍ତୁ ନି ନିଜେ ବନେଇକି ରୋଷେଇ କରିକି ଖାଇବା ଗୋଟେ, ଚିକେନ୍ ହଉ, ମଟନ୍ ହଉ, ଗୋଟେ ତାର ଗ୍ରେଭି, ତାର ଗୋଟେ ମସଲା ମସଲି ପକେଇକି ଗୋଟେ ଟେଷ୍ଟ୍ ଟା ଆସିବ, ଗୋଟେ କିମିତି ଲାଗିବ, ଆଁ ମଜା ଲାଗିବନି‌।
ହଁ, ଭେଜ୍, ଭେଜ୍ ରେ ଆଉ କଣ କରିବା? ଭେଜ୍ ରେ ଭେଜ ବିରିୟାନୀ ବି ହଉଚି ନା।
ହଁ ଭେଜ୍ ବିରିୟାନୀ ଗୋଟେ କରିବା। ନନ୍ ଭେଜ୍ ବିରିୟାନୀ ଗୋଟେ କରିବା।
ଭେଜ୍ ବିରିୟାନୀ ରେ ଭେଜ୍ ବିରିୟାନୀ ରେ ଛତୁ ପଡୁଚି, ଆପଣ ଜାଣିଚନ୍ତି?
ହୁଁ, ଭେଜ୍ ବିରେ ଛତୁ ପଡୁଚି, ପନିରି ପଡୁଚି, ବୁ ଉଁ ମଟର ପଡୁଚି। ମକାସ୍, ସୁୁଇଟ୍ କନ୍, ମ ମଟର ଆଉ ବିନ୍, ଗାଜର୍, ବିଟ୍, ହୁଁ ଧନିଆ ପତ୍ର। ହୁଁ ସେମତି ମଟନ୍ ବିରିୟାନୀ ରେ, ମଟନ୍ ତ ପଡିବ ଫାଷ୍ଟ୍‌ରୁ ଗ୍ରେଭି ମସଲା କରି ରଖା ହେଇଥିବ। ନାଇ ମେଗେନେଟ୍ କରିକି, ଦହି ଫହି, ଲୁଣ ଲଙ୍କା, ହଳଦୀ ଗୁଣ୍ଡ, ମସଲା ଗୁଡା ପକେଇ ଦହି ମ୍ୟାଗ୍‌ନେଟ୍ କରି ରଖା ଯାଇଥିବ। ସିଆଡେ ଆସିବୁ ଚାଉଳ ସିଆଡେ ଗରମ କରିକି ଲେମ୍ବୁ ଟିକେ ଆଉ ଗୋଟା ଗୋଟା ଡାଲ୍‌ଚିନି କୁ ଏ, ଡାଲ୍‌ଚିନି, ତେଜପତ୍ର, ଗୋଳିଆ ମରିଚ ଇଏ କରିକି ସେଇଟାକୁ ଗରମ ପାଣି ଛାଡା ହବ, ଲେମ୍ବୁ ଗୋଟେ ଚିପୁଡା ହବ। ବିରିୟାନୀ ଚାଉଳ ଟା ପଡିବ, ରାଇସ ଟା, ଦେନ ବାହାରିବ ସେଟା ହାଫ୍ ଫ୍ରାଏ ରୋଷେଇ ହେଇକି, ମାନେ ଅଧା ହେଇକି ବାହାରିଥିବ ବିରିୟାନୀ ରାଇସ୍ ଟା, ତାପରେ ମଟନ ଇଆଡ଼େ କଷା ହବ, କରେଇରେ, ନଏଲେ ଡୁବିରେ ଯୋଉ ପସେ। ସେଇଠି କଷିକି, ମସଲା ମସଲି ପକେଇ, ପାଣି ଦେବେ, ଦେନ ପାଣି ପକେଇଲା ପରେ ତାପରେ ବିରିୟାନୀ ଚାଉଳ ଟା ପକେଇବେ। ବୁଝିଲେ, ତାପରେ ବିରିୟାନୀ ଚାଉଳ ଟା ପକେଇକି ଘୋଲେ, ସେଇଠି ସେମିତି ହବ। ବୁଝିଲେ, ନାଇ ଯଦି ହେଲା ବଲେ ସେମିତି କାଢିବ, ନାଇ ଯଦି ଦମ୍, ଯଦି ଦମ୍ ବିରିଆନି କରିବାର ଅଛି, ଦମ୍ ଦବାକୁ ପଡିବ। ବେଲେ, ଦମ୍ ଦେବାର ଅଛି ବେଲେ, ଗୋଟେ କାମ କରିବା ମସଲା କଷା ହେଇଗଲା, ଚାଉଳ ଏଇଟା ଅଲଗା ହେଇ ରହିବ, ଭାତ ଅଧା ହେଇକି ଅଛି, ଦେନ୍ ଗୋଟେ କାଢିବ ତରକାରୀ ଗୋଟାକୁ କାଢିଦେବେ, ସେଇଟାରେ ଯୋଉଟାରେ ଯଉ ତରକାରୀ କରିଥିଲେ, ସେଇଟାରେ ଏବେ ତରକାରୀ ଟିକେ, ଦେନ୍ ଭାତ ଟିକେ, ବିରିୟାନୀ ରାଇସ, ଟିକେ ଦେନ୍ ସେ ଯୋଉ ମ ଟନ ତରକାରୀ ଟିକେ, ଝୋଳ ଟିକେ, ତାରେ ବିରିୟାନୀରେ ରାଇସ୍ ଟିକେ, ପକେଇ ତଳ ଉପର, ତଳ ଉପର, ତାପରେ ଗୋଟା ପଡ଼ିଗଲା ପରେ, ସେଟା ପରେ ସେଟା ଟିକେ, ଏଟା ଟିକେ, ସେଟା ଟିକେ ଏଟା ଟିକେ ଏମିତି, କରି କରି କରି କରି କରିଦେବେ, ଏଁ ହାଲୋ, ଆମର କଣ ଯେ, ଆମର ହୁଁ, ରୋଜୱାଟର ଦେନ କଲର ଟିକେ ପକେଇଦେବେ, ହଁ, ଦେନ୍ ଆସିଲା ଆମର ପକେଇଦବେ କଣ ଯେ ଧନିଆ ପତ୍ର ଟିକେ, ପୁଦିନା ପତ୍ର ଟିକେ, ଦେନ୍ ଗ ମିଟ୍ ମସଲା ଟିକେ, ହଁ। ଆଉ, ହଁ ମଟନ୍ ମଟନରେ, ମଟନରେ ହାଇଦ୍ରାବାଦୀ ହାଇଦ୍ରାବାଦୀ ବିରିୟାନୀ ମସଲା ଗୋଟେ ମିଳୁଚି, ସେଟା ଉପରେ ପକଦେବେ ଟିକେ ଦେନ୍ ଗୋଟେ ପ୍ଲେଟ୍ ଘୋଡେଇକି ସେଟାକୁ ଆଉଥରେ ପୁଣି କଣ କରିବେନା ଦମ୍ ଦେବେ, ଦମ୍ ଦେଇକି କେମ୍ତି ଦମ୍ ଦେବେ ନା ସେଟାକୁ ଉଁ ଅଟା ହଉ କିମ୍ବା ଅଟା-ଅଟା-ଅଟା ଦେବେ ସେଇଥିରେ ଇଏ କରିକି ଦେବେ, ଅଁ ଲୁଗା ଓଦା କପଡାରେ ଥରେ ଆମେ ଗୋଟେ ଥରେ ରୁମ୍ ରେ କରିଥିଲୁ। ଭେଜ୍ କରିଥିଲୁ ବହୁତ୍ ବଢ଼ିଆ ଲାଗିଥିଲା, ତା ସହିତ ଗ୍ରେଭ୍ ଭେଜ୍ କରିଥିଲୁ, ଘରେ କୋଉଦିନ ଗୋଟେ ବନେଇବା। ଛତୁ ମସରୁମ୍ ଗୋଟେ ଆଣିଆ, ମସରୁମ୍ ଝୋଳ ମସରୁମ୍ ଝୋଳଟା ସେଇଟା ମୁଁ ବନେଇ ଥିଲି ଆଉ ରୁମ୍ ପିଲା ମାନେ ସେଇଟା ବନେଇଥିଲେ ହୁଁ। ବିରିୟାନୀ ମିଶିକି ବନେଇଥିଲୁ ସବୁ ମିଶିକି ବନେଇଥିଲୁ। ଓହ ନମ୍ୱର୍ ୱାନ୍ ଟେଷ୍ଟ ଗ୍ରୁପ୍ ରେ ବି ଛାଡିଦେଲି ସେଟା ବଢିଆ ବହୁତ୍ ଲୋକ ଖାଇଥିଲେ, ମସ୍ତ ଲାଗୁଚି ସେଇଟା ପୁରା।
ପୋଟଲ କଷା ଖାଇଛନ୍ତି ଆଜ୍ଞା?
ପୋଟଲ କଷା ପୋଟଲ କଷା ଆଚ୍ଛା ଠିକ୍ ଅଛି।
ଆଳୁ ମାନେ ଆଳୁ-ଆଳୁ ପୋଟଲ କଷା ବଢିଆ ଟେଷ୍ଟ ନାଗୁଚି ଆଜ୍ଞା। ପୋଟଳକୁ ଛାଣିକି ରଖିଆହବ, ଆଳୁ ସିଜେଇକିରି ମସଲା ଦିଆହବ, ମସଲା ଦେଇପରେ ଗୋଟେ କରେଇ ରଖିକି ଆଳୁକୁ ଚ କୁଟା ଯାଇକି ମାନେ ଚକୁଡା ନାଇଁ ମିଡିଅମ୍ ମାନେ ସିଜା ଆଳୁକୁ ହାତେରେ ଚିପିଡିକି ଉ ପୋଟଳ କୁ ଛଣା ହେଇଥିବ ଛାଡ଼ା ହେଇଥିବ, ତାପରେ ଫୁଟା ହବ ଫୁଟା ହେଇକିରି ପୋଟଳ କଷା ମାନେ ସେଇଟା ପୋଟଳ କଷା ଟା ଇଏରେ ହବ, ବଢିଆ ଟେଷ୍ଟ ନାଗେ ଆଜ୍ଞା।
କାବୁଲି ବୋଟ
କାବିଲି ଇଏରେ ମାନେ କାବିଲ୍ ବୁଟ ମାନେ ବୁଟ ମଞ୍ଜିରେ ଛଣାରେ ଚଣା ସିଜା ହେଇକି କାଢା ହେଇଥିବ, ହଁ ଚଣା ସିଜା ମାନେ କାଢ଼ିକିରି ଆଜ୍ଞା ବଢ଼ିଆ ଟେଷ୍ଟେ ନାଗୁଚି ମାନେ ସେଇଟା ଆଉ
ହୁଁ।
ଇଏ କରାପରେ ଜୁସ୍ କରି ସେ ଜୁସ୍ ରେ ଖାଲି ବୁଟ ଓନ୍ଲି ବୁଟ ତାପରେ ଯେଉଁ ଆମର ଇଏ ଭାଲିଆ ନାହିଁ ଭାଲିଆ ମାରା ହେଇଥିବ ଆଉ କିଛି ନାହିଁ। ବୁଟ ଭାଲିଆ କାବିଲି ବୁଟ ଆଉ ଭାଲିଆ ତରକାରୀ କରିକିରି
ପୁରା ଗ୍ରେଭି ପୁରା ହେଇଥିବ ନା ସେଇଟା ମାନେ ଜୁକ୍-ଜୁକ୍-ଜୁକ୍ ଜୁକିଆ ଟାଇପ୍ ର ଟିକେ ଖାଇବାକୁ ଭଲ। ଯଦି ରୁଟି ସହିତ ଟିକେ ନହେଲେ ନାନ୍ ସହିତ ଟିକେ ଛିଡେଇକି ବଟର୍ ନାନ୍ ସହିତ ଟିକେ ମୋଡିକି ଟିକେ ଖାଇବାକୁ ନାଇଁ କି।
ହଁ ସେଇ ଟାଇପ୍ର ଖାଇଥିବେ ଆପଣ ମାନେ ବା ମୁଁ ଜାଣିନି ଭୋଜି ଯହାର ଆଜ୍ଞା ଆଉ ବୁଟ ହୋଟେଲ୍ ଢାବା ମିଳୁଚି ଆଜ୍ଞା, ବୁ ବୁଟଇନି କାବିଲି ବୁଟ ମାନେ ଖାଲି ବୁଟ ଇଏର ମିଳିବ ଵେଇଲେ ମିଳିବ ଆଉ ତା ସହିତ ନାନ୍ ଲୋକମାନେ ଖାଉଚେ, ନାନ୍ ରୁଟି ଯୋଉଡା ବି ଖାଇଲେ ଚାଲିବ ମାନେ ତରକାରି ଟାଇପ୍ ର ଆସିବ ମାନେ ପୁରା ଇଏ ଆସିବ।
ହୁଁ ଟିକେ ଗ୍ରେଭି ମସଲା ଟିକେ ରହିକି ଆସିବ ଟିକେ, ଆଉ କଣ ଆଇଟମ୍ ଟିକେ ସେଟା କୁହ ସେଟା ବନେଇବା ଟିକେ ସେଇ ଟାଇପ୍ ର ଭଲ ଲାଗେ ଯେମତି ଖାଇବା।
ମାନେ ଗୋଟେ ଭଜା ଗୋଟେ ଫେମସ୍ ହେଇଚି ଭେଜ୍ ର ଆଜ୍ଞା।
ଭେଜ ଭଜା କୋଉଟି ଆଳୁ, ଭେଣ୍ଡି, କଣ ଗାଜର ହୁଁ, ଓହ।
ଆଳୁ ପତ୍ରକୋବି ହେଇରି ଆଳୁ ମାନେ ସିଝା ହେଇକି ଛାଡା ହେଇଥିବ। ପତ୍ର ଯୋଉହେଲେ ସେ ମିଶି ଯାଇଲା ଛାଡି ମସଲା ଦେଇକି ମସଲା ଦେଇରି ମାନେ ଗ୍ରେଭି ଟାଇପ ର କରିଦିଏ ହଁ ଗ୍ରେଭି ଟାଇପ ର କରି ଏତେ ହଁ।
ହୁଁ ଛାଣା ହବ ସେଠାକୁ ଅହ ବଢିଆ ହେଲେ କେବେ କରିବା କୁହନ୍ତୁ?
ଆଜ୍ଞା ଯାହା ଆପଣ ଯେବେ କହିବେ ଫି ଅଛନ୍ତି ଆପଣ କୁହନ୍ତୁ ସେବେ କରିବା।
ମୁଁ ହେଲେ ମୁଁ କାଲି ପରଦିନ ଆଡକୁ ଯିବା। ବନେଇବା ଆଇଟମ ଗୁଡା ଆଉ କଣ କହୁଛନ୍ତି ଆଁ? ଠିକ ଅଛି ହଉ ହଉ ଗଲେ ଦେଖାହବା ହେଲା।
ହଁ।
ହଉ ରହୁଛି।
ହଁ।
ହୁଁ।